ହ୍ୟାଲୋ
ହା ଭାଉଜ ଜୟଗୁରୁ
ଜୟଗୁରୁ ଜୟଗୁରୁ କଣ କରୁଛି ଏଇଠି ବୁଲୁଛି ଖାଇନି ଏପର୍ଯ୍ୟନ୍ତ ବା
ଆଜି କଣ ରୋଷେଇ କରିଛ କି?
ଖା ରୋଷେଇ କରିବାର ନାହିଁ ଯେ ଭାଇଙ୍କର ଲେଟ ହେଲାଣି। ଆସିବାଟା ଆସିନଥିଲେ ଆଉ ଏବେ ଜଷ୍ଟ ଆସିଲେ ଆଉ ଖାଇବେ ଆଉ ଆଉ ରୋଷେଇ ହେଲା ହଁ ବାପା ଖାଇସାରିଲାଣି ଆଉ ତମ ପୁଅ ହେଲ ଆ ଇଏ କରିଛନ୍ତି ଅପେକ୍ଷା କରିଛନ୍ତି ତାଙ୍କ ବାପାଙ୍କ ସାଙ୍ଗରେ ଖାଇବେ ବୋଲି ଆଉ ମୁଁ ବି କୁଆଡେ ଖାଇଦେବି। ମୁଁ ଖାଇନି ଆଉ
କଣ କରୁଛ ଆଜି?
ରୋଷେଇ ରୋଷେଇ ଆଜି ହେଇଛି କି ଭେଣ୍ଡି ଆଳୁ ଭଜା କୋଳଥ ଡାଲି ଭାତ ଆଉ ହେଲା ଯୋଉ ବଢି ବାଦାମ ସବୁ ଲଙ୍କା ଅଦା ସବୁ ପକେଇକରି ତାକୁ ଟିକେ ଛେଚିଛି ଆଉ
ହଁ ଛେଚିଲେ ଭଲ ଲାଗେ
ହଁ
ହୁଁ
ଆଉ ଆଉ ସେପଠୁ ଆସିଛି ଟିକେ ଶାଗ ନଣନ୍ଦ ଦେଇଛନ୍ତି। ହୁଁ।
ହଁ।
ହଁ ସଜନା ସାଗ ଆଉ
ହଁ ଶାଗ ମୁଗ ଦେଇଥିବେ ଆଉ
ହଁ ହଁ
ହୁଁ
ଆଉ କୁହ ତମେ କଣ କରୁଛ?
ମୁଁ ମୁଁ କରିଛି ଭାତ ସଜନା ଶା ଗ ଆଉ ଇଏ ବନେଇଛି କଣ ମୁଗ ଡାଲି ଆଳୁ ହଉ ଦେଇକିରି ଫୁଟା ତରକାରୀ କରିଛି। ତାକୁ ଆଉ ତା ହୁଁ ତାପରେ ବନେଇଛି ଭେଣ୍ଡି ପୋଟଳ ଆଉ କଲରା ଗୋଟା ଭାଜିଛି ମସଲା ଦେଇକି
ହୁଁ
ଆଉ ତାପରେ ଛୁନ ଛୁନିଆ ଶାଗ ଭାଜିଛି।
କେତେ ପ୍ରକାର ହେଇଗଲାଣି ଆଉ।
ହଁ ଆଳୁ ପୋଟଲ ଟିକେ ଛାଣିଥିଲି ଆଉ।
ଓହୋ ଆଳୁ ପୋଟଳ ମାନେ ଗୋଟା ଭଜା ହେଇଛି ପୁଣି ଇଆଡ଼େ ମାନେ ଛଣା ବି ହେଇଛି। ଯୋଉ ଆମର ଭାଜି ଭାଜି ଟାଇପ ର ନାଇଁ।
ହଁ ହଁ ଫିଙ୍ଗର ଚିପ୍ସ ଭଳିଆ ଆଣିଛି ତାକୁ କାହିଁକି ନା ଯୋଉ ଟା ଭଜା ଟା ନା ମୋ ହଜବେଣ୍ଡଙ୍କର ତଣ୍ଟି ରେ ଜୀବନି
ଓହୋ ତଣ୍ଟିରେ ଯିବନି ନାଇଁ ସେ କଣ ଛୁଆ ଅଛନ୍ତି କି ତ ବଡ଼ ହେଲେଣି
ଗଳେଇବାକୁ ପଡୁଛି।
ଓହୋ ସେତ ବଡ ବଡ ହେଲେଣି ଯେ ତୁ ଖାଇଦବା କଥା। କାରଣ ଆମ ଛୁଆମାନୋନ ଖାଉନାହାନ୍ତି ଆମେ ତାକୁ କେତେ ସହଜରେ ଦେଇ ଦଉଛୁ ଆଉ ତମ ହଜବେଣ୍ଡ ଛୁଆ ଅଛନ୍ତି?
ହଁ ସିଏ ଜମା ଖାଇବେନି ଦେଖୁଛ ଜବା ମୁଁ ବନା ହେଇଛି ବୋଲି ମୁଁ ଏଇୟଏଇୟା କହିଲି ମତେ ଫୋନ କଲେ ହେଲେ କଣ ରୋଷେଇ କରିଛୁ ମୁଁ କହିଲି ଏଇଆ ଏୟଆ ହେଇଛି ଆଡ ମାଙ୍କୁ ଫୋନ କରି କହୁଛନ୍ତି ଆଉ ସିଏ ବା ମ ମନା କଲା କହିଲା କି ଆଉ ଯୋଉ ସେ ତକାରୀ କଣ ମଣିଷ ଖାଆନ୍ତି? ଆଉ ମାଆଙ୍କୁ ଫୋନ କରି କୁହ ଟିକେ ଆଳୁ ଛାଣିଦେବେ। ମୁଁ ରାଗିବି ବୋଲି ମାଙ୍କୁ ପକେଇଦେଲେ।
ଓହୋ
ହଁ ତାପରେ ସେଠୁ ମା ସେଠୁ ଆଳୁ ପୋଟଲ ଟିକେ ପୋଟଲ ବି ଆଉ ନଥିଲା ଦିଟା ଥିଲା କାହିଁକି ନା ମୁଁ କଲରାରେ ଗୋଟା ଭାଜିଲି ଭାବିଲି ପୋଟଳ ସବୁ ଭାଜି ଦେେଲି ମୁଁ କହିଲି ଇଏ ତ ଖାଇବନି କଲରା ଆଙ୍କ ପାଇଁ ପୋଟଳ ପକେଇଲି ଦେଖିଲା କହିଲେ ଆଳୁ ପୋଟଲ ଛାଣେ ଖାଇବି।
ହଁ ସେମାନୋନେ ଭଜା ପୋଟଳ ବି ସେ ଖାଇଲେନିିକ ଛଣା ଖାଇବେ ଆଉ
ହଁ ଆଉ ପୋଟଳ ନଥିଲା ଦିଟା ପୋଟଳ ଥିଲା
ଅ ତାଙ୍କ ପାଇଁ ହେଇଗଲା ଆଉ ଜଣେ ଲୋକ ତ ଖାଇବେ ହେଇଗଲା ଆଉ।
ସିଏ ବି କଣ କରେ ସିଏ ଆଳୁ ହେଲେ ଖାଇଦେବେ ସେ ପୋଟଳ ବାଛି ରଖିଲେ ତୁ ଖାଇବୁ। କାଙ୍ଗନା ମୁଣ୍ଡେ ପୋଟଳ ଖାଇଏ ଆଳୁ ଳୁ ମାନେ ଦେଖାନ ଛଣା ହେଲେ ପୋଟଲ ଟିକେ ଭଲ ଲାଗେ ମତେ ସେଇଥିପାଇଁ ସେ ବା ଶୀଘ୍ରରେ କହିଲେ ତୁ ଖାଇବୁ।
ହଁ ତାାରରେ ଟିକେ କର୍ଣଫ୍ଲାୱାର ପଡିଥାଏ ନା ଟିକେ ମାନେ ଚୋବେଇବା ପାଇଁ ଭଲ ଲାଗେ।
ହଁ କିନ୍ତୁ ନା ଏଟା ନା ମୁଁ ଯୋଉ ଚିପ୍ସ ପାଉଡର ଟା ଏଟା ମାନେ ଡାଇରେକ୍ଟ କିଣା ହେଇ ଆସୁଛି ଖାଲି ଆକୁ ଗୋଳେଇ ବ ଛାଣିବ ଗୋଳା ହବ ଛାଣିବ। ତା ତରେ ଲୁଣ ସବୁ ମିଶିକିରି ଆସିଛି କିଛି ମିଶେଇବାର ନାହିଁ ଖାଲିା ସାଙ୍ଗେ ସାଙ୍ଗେ ଗୋଳେଇଛାଣିବ ଆଗରୁ ଗୋଳେଇକି ରଖ ରଖିଦେଲା ମାନେ ସେ ପାଣି ବାହାରୁଛି ତା ଧରୁ ହେଲେ ପା ହଁ ସେଥିପାଇଁ ଭଲ ଲାଗେନି ଟେଷ୍ଟ ଟା ତାକୁ ସାଙ୍ଗେ ସାଙ୍ଗଙ୍କରେ ଗୋଳାଏ ଗୋଳେଇକରି ହାଲକା ଜଷ୍ଟ ହାତରେ ପାଣି ଟିକେ ଯି ଦିଏ ନହେଲେ ପୁରା ସୁଖା ସୁୁଖା ହେଇଯିବ ନା ହଁ ହଁ ସେଥିପାଇଁ ହାଲକା ଟିକେ ଛିଞ୍ଚି ଦିଏ ପାଣି ଚିଞ୍ଚ ଦେଖ କୁ ଇ୍ଛାାରେ
ହଁ ଏବେ ତ ପାଉଡର ଆସୁଛି ମୁଁ ବି ଯେତେବେଳେ କରେ ନା ସେ ମାନେ ଗୋଳେଇକି ରଖ ଖେନି ସେମିତି ସାଙ୍ଗେ ସାଙ୍ଗେମାନୋନେ ଯେକୌଣସି ପରିବା ହେଉ ଯେମତି ଭେଣ୍ଡି ହେଲା ଆଳୁ ହେଲା ପୋଟଳ ହେଲା ଆଉ ଏମିତି ଗାଜର ବି ଥିବ ଯେତେବେଳେ ଛୁଆ ତ ଏମିତିରେ ବି ଖାଉନାହାନ୍ତି। ସେମିତି କାଟିକିରି ସାଙ୍ଗେ ସାଙ୍ଗେ ପୁରା ଏମିତି ଗୋଳେଇ ଦିଏ ସାଙ୍ଗେ ସାଙ୍ଗେ ଛାଣିଲେ ଠିକ ରହିବ।
ହଁ।
ମୁଁ ତ କେବେ ପାଉଡ଼ର ପକାଇନି କିନ୍ତୁ ସେଇଭଳିଆ କର୍ଣ୍ଣଫ୍ଲାୱର ଆଉ ଟିକେ ହାଲକା ବେସନ ଦେଇକି ଛାଣିଦିଏ।
ଆଚ୍ଛା।
ଆଉ କଣ?
ସେଇ ଆଉ ସେଇ ଆଉ ଟିକେ ବନେଇଦେଲି ତାପରେ ଖାଇଲେ ଯାଇକି ଆଉ। ସେ କହିଲେ ମ ହ ହଁ ନ ଛାଣିଥିଲେ ଖାଇନଥାନ୍ତେ। ସେ ଭେଣ୍ଡି ପୋଟଳ ପୋଟଳ ଆଉ ଛୁନୁଛୁନିଆ ଶାଗ ଦେଇଥିଲି ଆ ଭେଣ୍ଡି ପୋ ପୋଟଳ ଦେଲି। କଲରା ତ ଖାଇବେନି ଦେଲିନି।
ହଁ।
ଭେଣ୍ଡି, ପୋଟଳ, ଛୁନ୍‌ଛୁନିଆ ଶାଗ ଦେଲି। ହାତ ମରା ହେଲାନି। ଖାଲି ସେ ଯୋଉ ତରକାରୀ ହେଇଥିଲା ଗୋଳେଇ ଖାଇବାକୁ ଆଉ କିଛି କରିନଥିଲି?
ହଁ।
ତା ଡାଲି ଫାଲି କରିନଥିଲି। ମୁଗ ଡାଲି ତ ପଇଲା। ତ ଡାଲି ଭଳିଆ ସେଇଟୁ ତାପରେ ତାକୁ ଗୋଳେଇ ଖାଇଦେଲେ। ଆଉ ପୁଣି ଇଏ ଯୋଉ ଛଣା ଛନ ହେଇଥିଲା ତାକୁ ଖାଇଦେଲେ। ଆଉ ତାପରେ ଆମ୍ବ ତା ସାଙ୍ଗରେ ଖାଇଦେଲି। ହେଇଗଲା ତାଙ୍କର।
ହଁ ବାକି ସବୁ ତମେ ଖାଇବ ମା, ବାପା, ତମେ ହୁଁ। ଆଉ ବାପା?
ହୁଁ ବାପା ଡ୍ୟୁଟି ଯାଇଛନ୍ତି। ଆସିବେ ଏଇ ଦୁଇଟା କୋଡିଏ ହେଇଯିବ ଆସୁ ଆସୁ।
ଓହୋ, ତାହେଲେ ତମେ ଖାଇନ?
ନା ମୁଁ ଖାଇନି ତାଙ୍କୁ ଖାଇବାକୁ ଦେଇ ଦେଇଥିଲି। ଆଉ ବାସି ବାସନ ବାସନ ମାଜି ଦେଇକି ଥୋଇ ଦେଇକରି ଆସିଲି। ଆଉ ତାପରେ ବାପା ପା ଆସିଲେ ବାପା ମୁଁ ମା ତିନି ଜଣ ଖାଇବୁ ଆଉ।
ଓହୋ ଯାହା ହଉ ଭଲ ଖାଇଲା ବେଳକୁ ସେ ଡ୍ୟୁଟି ଯିବେ ଆଉ।
ତାପରେ ମୁଁ ନଣନ୍ଦଙ୍କୁ ଆଜି ଟିକେ କହିଥିଲି କି ମତେ ପାସ୍ତା ବନେଇଦବ ବୋଲି? ଆଉ ସେ ଦେଖିଲା ବେଳକୁ ଡବାରେ ପାସ୍ତା ଅଳ୍ପ ଟିକେ ଅଛି କହିଲେ ତମ ମାଇଁ ଭଣଜା କୁ ତ ହବନି ଆଉ ମୁଁ କରିବି କଣ? ଆଉ ସେ ମ୍ୟାଗି ସକାଳେ ବନେଇଥିଲେ। ସେଇଆକୁ ଟିଫିନ ଭରିକି ଦେଇଦେଲି। କହିଲେ ତମେ କାଲି ଆସ କାଲି ଆଡକୁ ପାସ୍ତା ବନେଇଦେବି ଖାଇବ। ଆଜି ମ୍ୟାଗି ଖାଇଦି
ସେମ୍ ସେମ ବି ମସଲା ପଡୁଛି ଖାଲି ମାନେ ନା ଟା ଅଲଗା। ଆଉ ମ୍ୟାଗି ଆଉ ପାସ୍ତା ଭିତରେ ଆଉ।
ହଁ ନାଇଁ ଆମର ଟିକେ ପାସ୍ତା ଏ ଖାଇବାକୁ ଭଲ ପାଆନ୍ତିନି ବୋଲି ଆମର ଘରେ ଆସେନି।
ଆସେନି ନାଇଁ?
ହୁଁ। ମୁଁ ଟିକେ ପାସ୍ତା ଫାସ୍ତା ଟିକେ ଖାଇବାକୁ ଭଲ ପାଏ। ଆଉ ମତେ ନା ବେଶୀ ମାନେ ବେଶୀ ରାଗ ପସନ୍ଦ ଆଉ ସେଥିପାଇଁ ମୁଁ ଟିକେ ରାଗ ଖାଇବାକୁ ପସନ୍ଦ କରେ।
ଆଉ ଇ ଯୋଉଟା ଯାଇଛି ମାନେ ନଣଦ ଘରୁ ତ ଏଇଟା ମାନେ ରାଗ କମ୍ ଅଛି କି ଅଧିକ ଅଛି ଟେଷ୍ଟ କଲଣି?
ନା କରିନି ସନ୍ଧ୍ୟା ବେଳକୁ ଖାଇବି ଏବେ ଯଦି ତାକୁ ଖାଇଦେବି ଭାାତତା ଆଉ ଖାଇବି
ନା ନା ମୁଁ ମୁ କହିବା କଥା କି ଖାଲି ଟିକେ ଚା ରଖି ଦେଇଥାନ୍ତ ଯଦି ରାଗ କମ ହେଇଥିବ ରାଗ ଟା ପକେଇକି ରଖିଦେଲେ ତା ଭିତରେ ସନ୍ଧ୍ୟାବେଳକୁ ସେ ପୁରା ଭିଟାମିନ ହେଇଯାଇଥିବ।
ନା ନା ଥାଉ ସେ ଯାହା ହେଇଥିବ ମୁଁ ସେମତି ଖାଇଦେବି।
ରାଗ ଖାଇବା ଟିକେ କମାନ୍ତୁ।
ହଁ ସେ ଏବେ ବା ଧୀରେ ଧୀରେ କମେଇ ବୋଲି ଭାବୁଛି ମଝିରେ ଯୋଉ ଉ ପେଟ କାଟିଲା
ଏତି ନୁହଁ ମାନେ ସେଇଟା ଗୋଟେ ପେଟର ଖାଇବାର ପେଟ ପୂରା ଜିନିଷ ନୁହଁ। ରାଗ ଟା ଯଦି କମେଇଦବ ଦେହ ସୁସ୍ଥ ରହିବ।
ହଁ-ଅ-ଅ। ଏ ଯୋଉ ଦେହ ଖରାପ ହେଇଗଲା ମଝିରେ ଯୋଉ ପେଟ ଏତେ ବିନ୍ଧା। ଏ ଏରା ମୁଁ ଖାଲି ଗଡିଲି ଏ ମୁଣ୍ଡୁ ସେ ମୁଣ୍ଡୁ ତ।
ହଁ-ଅ-ଅ ଖୁସି ଖୁସି ଲାଗିଥିବ ପୁରା ଆମକୁ ତ ଶୁଣିିକି ବହୁତ ଖୁସି ଲାଗିଲା।
ଖୁସି ଲାଗିଛି ନା ହଁ ତ ତମେ ତ ତମେ ତ ବହୁତ ଖୁସି ହେଇ ଥିବ ଜାଣି
ମୁଁ ତ ବହୁତ ଖୁସି। ବହୁତ ଖୁସି ହେଲି ଯା ହଉ ଆଜି ଗଡ଼ୁଛନ୍ତି ଗୋଟେ ପିଲା ଆଉ।
ହଁ। ଆଉ ମତେ ନା କୋଳଥ ଡାଲି ଟା ବେଶୀ ଭଲ ଲାଗେ।
ଓହୋ। ହେଲେ ଆମେ ବି କଣ କରିପାରିବୁ।
ହଁ ସେଥିପାଇଁ।
ଓହୋ ଏମିତି କଥା।
ହଁ।
ଆ ସବୁ ଟାଇମ ରେ ଯିବା ଆସିବା କରୁନାହାନ୍ତି ନା ଯେମିତି ମାନେ ତମ ଭାଇ-ଇ-ଇ ଆଉ-ଉ-ଉ ତମ ସ୍ଵାମୀ। ଯିବା ଆସିବା କଲେ ତ ସବୁ ଟାଇମ ରେ।
ହଁ ସେଇଟା ତ।
ଆଉ ଦେବାକୁ କାହାକୁ କଷ୍ଟ ଲାଗେ ସିଏ ପୁଣି ନିଜ ଲୋକମାନଙ୍କୁ୍। ସେ ପୁଣି ନିଜ ଲୋକମାନଙ୍କୁ।
ହଁ-ଅ-ଅ ଆମ୍ବୁଲ ପକେଇଲ ନା ତେନ୍ତୁଲି ପାଣି ଦେଲ?
ନାଇଁ ଆମ୍ବୁଲ ପକେଇଛି ଆଉ ଟମାଟୋ ଫାଳେ ପକେଇ ଦେଇଛି କାରଣ ବାପା ନା ବେଶୀ ଖଟା ଟା ଖାଆନ୍ତିନି ହେଲା। ଯେଦି ଆମ୍ବୁଲଟା ଫୁଟିଯିବ ତା ଦେହରେ ବେଶୀ ସମୟ ସେଟା-ଆ-ଆ ମାନେ ଖ ଟା-ଆ-ଆ ଭଳିଆ ଟିକେ ହେଇଯିବ ସେ ଖଟା ଖାଉନାହାନ୍ତି କାରଣ ମେଡିସିନ ଖାଉଛନ୍ତି ତ ଖଟା ଖାଉନାହାନ୍ତି। ଆମ୍ବୁଲ ପକେଇଛି କିନ୍ତୁ ଆମ ପାଇଁ ପକେଇଛି। ତାଙ୍କ ପାଇଁ ଟିକେ କାଢ଼ି ଦେଇକିରି ବା ପକେଇଲି ଆଉ।
ହଁ ଭଲ କରିଛ ମୁଁ କଣ କରେ ନା କୋଳଥ ଡାଲି ବନେଇଲେ ଇଏ ଆମର ସେ କୋଳଥ ଡାଲି ଖାଆନ୍ତିନି ଖାଆନ୍ତିନି ମୁଁ କଣ କରେ ଲାଷ୍ଟକୁ କୋଳଥ ଡାଲି ଯେମିତି ହେଇସାରିବ ତା ପରେ ଯୋଉ ତେନ୍ତୁଲି କଣ କରେ ପୁରା ଚ ଦଳି ମକଚି ଦେବି ତାକୁ ପୁରା ତା ଭିତରୁ ସବୁ ବାହାର କରି ତା ପାଣି ଟାକୁ ଖାଲି-ଇ-ଇ ଦେ ହୁଁ ହଉ ଠିକ ଅଛି।
ହଉ ଦବ ମତେ ଟିକେ ଆଉ ହେଲା। ମତେ ଦବ ଟିକେ ହେଲା ତମେ ବନେଇଲେ।
ହଁ ହଁ ସିଓର ଦେବି।
ହଉ ରଖୁଛି ଏବେ।
ହଁ ହଉ ହଉ।